ହାଲୋ କଣ୍ କରୁଚୁ?
ଏଇଠେ ଛାତ ଉପରେ ବସିଚି ଆଉ।
ଓହୋ- ହଁ ଖାଇଚୁ କଣ? ମୁଁ କିଛି ନାହିଁ ଏଇଠି ଶୋଇଥିଲି ତ ଟିକେ ବସିଥିଲି ଟିକେ ଭାବିଲି ତତେ କ-ଶୋଇଥିଲି ତତେ କଲ୍ ଟିକେ କରିଦେବି ବୋଲି ଭାବିଲି ଆଉ।
ହୁଁ ଭାତ କୁ ଆଳୁଚପ କୁ ପକଡି।
ଭାତ ଆଳୁଚପ୍, ପକଡି ତମ ମା କିଛି ତରକାରୀ କରିନାହାନ୍ତି?
ନାଇଁ ଆଜି କରିନି ବିଲ ଆଡେ ପଳେଇଥିଲା।
ଓହୋ ଭଲ ଆଉ ଭଲ ଝ-ଝଗଡା କରୁନ ଆଉ -ଆଉ କିଏ ହେଇଥିଲେ ଝଗଡା କରିଥାନ୍ତା ମୁଁ ଖାଇବିନି ଇଏ କରିବିନି ସିଏ କରିବିନି ଜିଦ୍ଦି କରିଥାନ୍ତା।
ହୁଁ।
ଆଉ ପଢାପଢି କେନ୍ତି ଚାଲିଚି?
ପଢାପଢି ଏଇ ସୋମବାର୍ ଦିନ ସାର୍ଟିଫିକେଟ୍ ଦେବେ
ହୁଁ।
ଆଉ ସତର ଆଡକୁ ହବ ଆଡମିସନ୍ ହବ ଆଉ।
ଓହୋ ଏବେ କେତେ -କେତେ ମାର୍କ ରହିଲା ତୋର?
ପାଁଅଶ ଏକତିରିଶ୍ ରହିଲା।
ବଢିଆ ଆଉ କାଇଁ ମିଠା ଦେଲୁଣିି ତ?
ଦବୁନା ମିଠା ଆଉ ଏତେ ମାର୍କ୍ ରଖିଚୁ।
ଉୁଁ ହୁଁ ଦେବି ଆଉ
ହଁ ଦବୁ ଦବୁ ଆସିବୁ ଘର ଆଡେ ମୁଁ ଗାଁକୁ ଆସିଛି ଆସିକି ମତେ ଦେଇକି ଯିବୁ ହେଲା ହଁ।
ଆଉ କଣ ଖାଇଛୁ ତୁ?
ମୁଁ ଖାଇଛି ଭାତ, ଡାଲି, ଭଜା ଶାଗ। ତାପରେ କାଞ୍ଜି ଆଉ ସୋୟାବିନ୍ ଆଳୁ ତରକାରୀ
ନିଜ ସବୁ ରୋଷେଇ କରିଥିଲା।
ନା ସବୁ ତଳେ ରୋଷେଇ ମୋ ବୋଉ କରିଥିଲା ମୁଁ ଖାଲି। ଆଉ ଗୋଟେ ଚିପ୍ସ ତିଆରି କରିଥିଲି। ସବୁ ପରିବା ପକରେ ଏଇ ବାଇଗଣ ଆଳୁ ପୋଟଳ ତାକୁ କଣ କରିକି କହିଲୁ ସରୁ ସରୁ କରିକି କାଟିଦେଲି ହେଲା।
ହଁ
କାଟିକି ତାକୁ ଧୋଇକିନା ଫାଷ୍ଟ ରଖିଦେଲି ପାଣି ଯେମିତି ଟିକେ ଛାଡ଼ିଗଲା। ସେଥିରେ ଟିକେ ଆରଉଡ ପାଉଡର ପକେଇଦେଲେ। ଆରଉଡ ପାଉଡର ପକେଇଦେଲି ଲଙ୍କାଗୁଣ୍ଡ ଧନିଆ ଗୁଣ୍ଡ। ତାପରେ ଯାହାବ ତୁ ମସଲା ଥିବ ତମେ ପକେଇ ପାରିବ ଅଦା ରସୁଣ ପେଷ୍ଟ। ପକେଇକିନା ତାକୁ ଦଶ ପନ୍ଦର ମିନିଟ ଛାଡ଼ି ଦେଇକି ନା। ଓ ଗରମ ଗରମ ତେଲରେ ତାକୁ ମୁଁ ଛାଣିଦେି ଛାଣିଦେଲି ଟିକେ। କ୍ରିସ୍ପି ହେଲା ପର୍ଯ୍ୟନ୍ତ ରଖିଲେ ଭଲ ଲାଗିବ ଖାଇବା ପାଇଁ ଆଉ।
ପଖାଳ ଭାତ ନା ମାନେ ଏଇ ସଜ ଭାତ।
ସଜ ଭାତ କରିଥିଲା ପଖାଳ ଭାତ ନୁହଁ ସକାଳୁ ସକାଳୁ ପଖାଳ ଭାତ କଉଠି ଆସିବ। ସଜ ଭାତ ହେଇଥିଲା କାଞ୍ଜି ହେଲେ ହେଇଥିଲା କାଞ୍ଜି ଖାଉନ ନାଇଁ ତୁ।
ହଁ କାଞ୍ଜି ମୋ ଫେବ୍ରାଇଟ୍।
ଯାହା ହଉ ଭଲ କଥା ଗାଁ ପିଲା ହେଲେ ତ ସେୟା ଆଉ। ମୋର ଗୋଟେ ସାଙ୍ଗ କ ମୁଁ କହିଲି ଆଜି ଆମର କାଞ୍ଜି ହେଇଛି ମତେ କହୁଛି ହେଁ କାଞ୍ଜି କଣ ମୁଁ କହିଲି ତୁ ପଳା ଆମେରିକା ପଳା କାଞ୍ଜି କଣ ସେ ଜାଣିନି।
ପଖାଳ ଦଉ କାଞ୍ଜି ର ମଜା ପାଇନାହାନ୍ତି ଆଉ।
ସେ ଖାଇ ନାହାନ୍ତି ବା ପଖାଳ ଭାତକୁ କାଞ୍ଜି ର ମଜା ସେ ଜାଣିନାହାନ୍ତି।
ହ ଆଁ
ହଁ ଆଉ ଗାଁରେ ପାଗ କେମିତି ଅଛି?
ବର୍ଷା ଟିକେ ଅଛି କିନ୍ତୁ ଗରମ ଜୋରିଆ ହଉଛି।
ଗୁଳୁମୁଳି ହଉଥିବ ଆଉ ପାଗ ବର୍ଷା ନ ହେଲେ ମେଘ ମେଘ ହେଲେ ଏମ
ହୁଁ ତିନିଟା ହେଲା ମାନେ ତ ବର୍ଷା ପକଉଛ ଆଉ।
ଓହୋ ବର୍ଷା ସିଜିିନ ତ ସେଇୟା ଆଉ ପର୍ଟିକୁଲାର ଗୋଟେ ଟାଇମ ହେଇଯିବ। ସେଇ ଟାଇମ ରେ ବର୍ଷା କାଚିବ ଆଉ।
ହୁଁ
ଆମର ହେଲେ ଏଠି ଟିକେ ଖରା ହେଇଛି ଯେ ଖରା ଖରା ହଉଛି ମ ପାଗ ମାଗ ହଉଛି ଚାଲିଚ ସେମିତି ପାଗ।
ହୁଁ ଆଉ ଏଇଥର ରଜ ଖେଳିଲ ଦୋଳି
ନା ରେ ମୁଁ ରଜକୁ ଏଥର ଗୋଟେ ଥର ବି ଦୋଳି ଖେଳେନି ମୋର ସବୁଦିନ ଅଫିସ ଥିଲା। ନୂଆ ଡ୍ରେସ ବି ମୁଁ ପିନ୍ଧିନି କିଛି ନାହିଁ।
ବୁଲିବାକୁ ଯାଇଛ ନା ନାଇଁ।
କିଛି ନାହିଁ ଟୋଟାଲି କୁଆଡେ ବୁଲାବୁଲି ସବୁ ବନ୍ଦ କାମ ଖାଲି କାମ ଅଫିସ। କାମ ଆଉ କିଛି ନୁହଁ।
ଆଜି ଛୁଟି ଅଛି ବୋଧେ ଆଉ
ହଁ ଆଜି ମୋର ମୋର ଶନିବାରକୁ ଶନିବାର ଛୁଟି
ହଁ ରବିବାରେ ରବିବାରେ
ରବିବାର ଅଫିସ୍ ଶନିବାରକୁ ଶନିବାର ଖାଲି ଛୁଟି।
ବାବାରେ
ଗୋଟେ ଦିନ ହିଁ ଛୁଟି ମାନେ ଏମିତି ନୁହଁ କି ଶନିବାର ବୋଲି ତମେ ନିଜେ ଗୋଟେ ଛୁଟି ନେଇପାରିବ ତମ ହିସାବରେ ଆଉ ତମକୁ ଶନିବାର ହଉ ରବିବାର ହଉ ବଟ୍ ସେଇଟା ଆଗୁଆ ଗୋଟେ ସପ୍ତାହରେ ସେଇଟା କହିବା ପାଇଁ ପଡିବ କହିଲେ ତମକୁ ଯୋଉଦିନ ଛୁଟି ଦରକାର ଥିବ ତମେ ନେଇଯିବ କିଛ ଅସୁବିଧା ମାସରେ ହଉଛି ଚାରିଟା ଛୁଟି ଗୋଟେ ମାନେ ଏମିତି ସପ୍ତାହିକ ଛୁଟି ଗୋଟେ ସବୁ ସପ୍ତାହରେ ଗୋଟେ ଗୋଟେ ଛୁଟି ଆଉ ନର୍ମାଲ ଏମିତି ତମେ ଦିଟା ଛୁଟି ନେଇପାରିବ
ଆ କେତେ ଦଉଛନ୍ତି ସାଲେରୀ?
ପଇସା ସେମିତି କିଛି ଠିକ୍ ଠିକଣା ନାହିଁ ପଇସା ଦଉଛନ୍ତି ସେମିତି ଆଉ
ହୁଁ ଆଉ ତମେ କଣ କଣ ରୋଷେଇ ଜାଣିଚ?
କଣ?
ରୋଷେଇ କଣ କଣ ଜାଣିଛ କହିଲି ରୋଷେଇ କଣ କଣ ଜାଣିଛ?
ମୁଁ ସବୁ ଜାଣିଛି ସବୁ ରୋଷେଇ ମତେ ଆସିଛି
ହଁ
ହୁଁ ବଟ ଭଲ ଟିକେ ବେଶି ମୁଁ ମାଛ ବେସର ଟା ବନାଏ ଆଉ
ହଁ କେମିତି କର?
ହୁଁ ସିଏ କଣ ସେଇଥିପାଇଁ ଟିକେ ଭଲ ମାଛ ହବା ଫାଷ୍ଟ ଦରକାର ଯଦି ପୋଖରୀ ମାଛ ହବ ଟିକେ ଆହୁରି ଭଲ ଆମର ତ ପୋଖରୀ ଅଛି ଯେବେ ବି ପୋଖରୀ ଟା ମାନେ ଧରା ହୁଏ ହଉଛି ହଉଛି ମାନେ କରେ ମାଛ ବେସର ମୁଁ ମାଛ ଆଉ ମସଲା ଦିଟା ଯାକ ମିଶେଇକି କରେ ତ ମାଛ ଟା ତାକୁ ଭାଜିକିନା ରଖିଦିଏ ତାପରେ ବେସର ସୋରିଷ ଯୋଉ ଥାଏ ସୋରିଷରେ ଟିକେ କଞ୍ଚା ଲଙ୍କା ତାପରେ ହଉଛି ସୁଖିଲା ଲଙ୍କା ଟି ଗୋଟେ ଅଦା ରସୁଣ ଜିରା ତାକୁ ସୋରିଷ ଟାକୁ ଫାଷ୍ଟ ବାଟିକିନା ରଖିଦିଏ ତାପରେ କଣ କରେ ପିଆଜ ହଉଛି ପିଆଜ କାଟିକି ବି ରଖେ ଅଦା ରସୁଣ ପେଷ୍ଟ ଟା ବି ଟିକେ ରଖେ ତାପରେ କଣ ତେଲ ପକେଇକିନା ତ ଫାଷ୍ଟ ପିଆଜ ଟାକୁ ଫ୍ରାଏ କରେ ଚିନି ଟିକେ ବି ପକାଏ ପିଆଜ ଟା ଫ୍ରାଏ କଲା ପରେ ସେଇଥିରେ ଟିକେ ପେଷ୍ଟ ହକା ସବୁ ଦେଇ ପକା ପକି କରିଦିଏ ତାପରେ ସବୁ ମସଲା ଯାହା ନର୍ମାଲ ସବୁ ମସଲା ଥାଏ ଯେମିତି ଧନିଆ ଗୁଣ୍ଡ ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ସବୁ ଜିନିଷ ପକେଇକିନା ଟିକେ ତାକୁ କଷି ଦିଏ ଭଲରେ କଷିଲେ କଣ ହୁଏ ତାପରେ ସେଠୁ ଟିକେ ଯେତେବେଳେ ବାସ୍ନା ବାସ୍ନା ତାର ଆସିବ ବାସ୍ନା ଆସିଲା ପରେ ଯୋଉ ବେସର ବଟା କରିକି ରଖିଥାଏ ବେସର ବଟା ଟା ଦେଇଦିଏ ବେସର ବଟା ଦେଲାପରେ ପରେ ଯେତେବେଳେ ଫୁଟିଯିବ ପୁରା ଭଜା ମାଛ ଟା ଭଜା ମାଛ ଛଣା ମାଛ ଭଲ ଲାଗେ ନି ଭଜା ମାଛ ଟା ପକେଇଲା ପରେ ହଉଛି ପୁରା ବଢିଆ ସେ ହେଇଯାଏ ସେ ତାପରେ ଦଶ ପନ୍ଦ ଦଶ ମିନିଟ୍ ଖଣ୍ଡେ ଫୁଟିଗଲା ପରେ ଗରମ ଗରମ ଭାତକୁ ବଢିଆ ଆଉ ଚାଲିବ ପୁରା ଆଉ
ହୁଁ ଆଉ ତମ ସେଇପଟେ କଣ ମାନେ ତମ ଗାଁ ଗଟେ କଣ ପର୍ବପବାଣି ହଉଛି?
ପର୍ବପର୍ବାଣୀ ଆମ ପଟେ ତ ହୁଏ ବହୁତ ସାରା ହୁଏ ଯେମିତି କି ଛୋଟ ମାନେ ବଡ ଆକାରର କିଛି ପର୍ବପର୍ବାଣୀ ହୁଏନି। ବଟ ହୁଏ ସବୁ ଜିନିଷରେ ମକର ଯାତ୍ରା ହୁଏ। ଜାଗର ହୁଏ, କାର୍ତ୍ତିକ ପୂର୍ଣ୍ଣିମା କୁମାର ପୂର୍ଣ୍ଣିମା ଏଗୁଡା ସବୁ ମାନେ ହୁଏ, ସବୁ ଛୋଟ ଛୋଟ ପର୍ବପର୍ବାଣି ହୁଏ ତ ଯେମିତି ତ ହଉଛି ବାର ମାସରେ ତେର ପର୍ବ ଯେମିତି ହୁଏ, ଆମ ଗାଁ ରେ ସବୁ ପର୍ବପର୍ବାଣୀ ପାଳନ୍ତି।
ହୁଁ ଆଉ ଏଇଥର ଯୋଉ ରଥଯାତ୍ରା ଯିବ ନ ନାଇ ବୁଲିବାକୁ?
ରଥଯାତ୍ରା ବହୁତ ଭିଡ। ମୁଁ କେବେ ଯାଇନି ବୁଲିବା ପାଇଁ। ମୋଟେ ମୋର ଇଚ୍ଛା ଗୋଟେ ଯିବା ପାଇଁ, ପୁରୀ ଗୋଟେ ଥର ରଥଯାତ୍ରା କୁ ଯିବା ପାଇଁ। ନୟାଗଡକୁ ଯାଏ। ନୟାଗଡ ରେ ହୁଏ ଯୋଉ ସେଇଠି ନା ଯାଏ।
ଏହି ବର୍ଷ ଯାଉନ।
ଗଲେ ହୁଅନ୍ତା ଯେ- ମତେ ଟିକେ ଗହଳି ମତେ ବହୁତ ଡର।
ହୁଁ।
ସବୁ ମାନେ ନିଶ୍ଵାସ ପ୍ରଶ୍ୱାସ ନବା ପାଇଁକା ଟିକେ ପ୍ରୋବ୍ଲେମ ହବ, ତାପରେ ଡର କୋଉଠି ହଜିଯିବି। କୋଉଠି ରହିଯିବି ସିଏ ଗୋଟେ ଡର, ତ ହଉଛି ମୁଁ ଯାଇନି ମୋ ବାପା ବାପା ଯାଆନ୍ତି। ମୋ ବାପା ସବୁ ବର୍ଷ ଯାଆନ୍ତି।
ହୁଁ ମାନେ ରଥଯାତ୍ରରେ ରଥଯାତ୍ରା ଟାଇମ ଖାଇବା ପିଇବା ମାହାଳିଆ ଟ୍ରେନ ଟିକେଟ ମାହାଳିଆ ସବୁ ମାହାଳିଆ ଭିତରେ ମାନେ କମ୍ପାନୀ ଆଡଭାଟାଇଜ ଭିତରେ ହଉଥିବ। ମାନେ ରଥଯାତ୍ରା ଭିତରେ ତ ଦେଖିକି ଆସିବ ଯାଇକି ଟିକେ ବୁଲିକି ଆସିବ।
ଦେଖିବା ଅଛି ତ ଆହୁରି ଟାଇମ କାଳିଆର ଡୋରି ଲାଗିଲେ ଯିବା ଆଉ କୁହନ୍ତିନି କି ଯେ, ପର୍ଯ୍ୟନ୍ତ ଡୋରି ଲାଗିନି ସେ ପର୍ଯ୍ୟନ୍ତ ମାନେ ଯାଇପାରିବନି ବୋଲି। ଡୋରି ଲାଗିଲେ ଯିବା ଆଉ।
ମତେ ତ ଅଠର ବର୍ଷ ହେଲାଣି। ମୁଁ ଯାଇପାରିଲିନି ପୁରୀ କେବେ?
କେବେ ହେଲେ ଯାଇନ? ଏହେ ତୁ କି ଓଡିଶାରେ, ଓଡିଶା ପିଲା କିରେ ତୁ ଆଜି ଯାକେ ପୁରୀ ଯାଇନୁ?
କଣ କରିବା କିନ୍ତୁ, ଏମିତି ଯିବାରେ ଇଛା ଥିବ ପଇସା ନଥିବ ପଇସା ଥିଲେ କେହି ଯିବାକୁ ନଥିବେ ଏକୁଟିଆ କେବେ ଯାଇପାରିବେ କି? ହୁଁ।
ନା ଯିବୁନା ଆଉ ଟିକେ ଟାଇମ ବାହାର କରିକି, ଯାଇକି ଜଗା ଦର୍ଶନ କରିକି ଆସେ। ଜୀବନରେ ବହୁତ ଏତେ ଏତେ ଜିନିଷ ହଉଛି, ଏତେ ଘଟଣା ଅଘଟଣା ଘଟୁଛି। ଜଗାକୁ ଦର୍ଶନ କରିକି ଆସିଯା, ଲୋକ କୁଆଡୁ କୁଆଡୁ ଆସୁଛନ୍ତି ଦେଖା କରିବା ପାଇଁ।
ଦେଖିବା ଆଉ ମାନେ ପୁରୀରେ ମାନେ ଦେଖ ଓଡିଆ ଲୋକ ଯେତିକି ନଥିବେ, ବଙ୍ଗାଳୀ ଲୋକ ଅଧିକ ଥିବେ
ହଁ ପରା ବଙ୍ଗାଳୀ ଲୋକ ଅଧିକ ଥିବେ, ବିଦେଶୀ ଲୋକ ଅଧିକ ଥିବେ। ଆମ ଓଡିଆ ଲୋକ ବହୁତ କମ ଥିବେ।
ଏବେ ବଙ୍ଗାଳି ଏବେ ବଙ୍ଗାଳୀ ଲୋକ ଘର ଭଡା ନେଇକି ରହିଯିବେଣି ରଥଯାତ୍ରା ପାଇଁ।
ହଁ ସେମାନେ ଆଗୁଆ ରୁହନ୍ତି ପରା ମୁଁ ବି ଶୁଣିଥିଲି। ମୁଁ ଜାଣିନି ସେଇଟା ପୁରା ମାନେ କେତେ ଲୋକ କୋଉଠୁ କଣ ରୁହନ୍ତି, ବଟ ମୁଁ ଶୁଣିଥିଲି। କିନ୍ତୁ ରଥଯାତ୍ରା ପାଇଁ ସବୁ ଆଗୁଆ ଆଗୁଆ ରୁହନ୍ତି, ପାଖେଇଲାଣି ନା।
ହୁଁ।
ହଁ। ଭଲ ଏମତି ମାନେ ତାଙ୍କର ଗୋଟେ ଶ୍ରଦ୍ଧା ତାଙ୍କ ମନରେ ଆଉ।
ହୁଁ। ଏବେ ରଥ ତିଆରି ବି ଚାଲିଲାଣି ନା?
ହଁ ରଥ ତିଆରି ତ କେବେଠୁ ଚାଲିଲାଣି, ମୁଁ ନିୟୁଜ ରେ ଦେଖୁଥିଲି ସବୁ ଚାଲଛି କାମ ଚାଲିଛି ଲୋକ ସବୁ କାମ କରୁଛନ୍ତି। ତାର ଆଡଭଟାଇଜ ଆସୁଛି ଆଡଭଟାଇଜମେଣ୍ଟ ସବୁ କରୁଛନ୍ତି, ଘଣ୍ଟ କାହାଳି ସବୁ ବଜେଇଲେଣି।
ହୁଁ। ରଥ ମାନେ ତିଆରି ବି ଦେଖ ଦେଖିବା ପାଇଁ ଲୋକ ପ୍ରବଳ ଯାଉଛନ୍ତି। ମାନେ କେମିତି ତିଆରି ହଉଛି, କେମିତି କଣ କରୁଛନ୍ତି ସବୁ ଦେଖିବାକୁ ଯାଉଛନ୍ତି।
ହଁ ତାର ପା ଗୋଟେ ହଉଛି ଚ୍ୟାନେଲ ଆସିଚି ତ ଜଗନ୍ନାଥ ଚ୍ୟାନେଲ ଗୋଟେ ଆସିଚି ଟିଭିରେ ମାନେ ଦେ ଖଉଚି ପୁରା ସିଧା ପ୍ରସାରଣ ଦେଖଉଚି ପୁରା କେମିତି କଣ ହଉ ଚି କେତେବେଳେ କଣ ହଉଚି କେତେବେଳେ ରଥ ଟଣା ହ ମାନେ ରଥର କାଠ କେତେବେଳେ ଯୋଡା ହେଲା କେତେବେଳେ କଣ ହେଲା ସବୁ ଜିନିଷ ହଉଚି ସେଇଥିରେ ଆସୁଚି। ଘରେ ଯାଇଁକିବି ବସିକି ଦେଖିପାରିବ ବଟ ଯିଏ ଯିବା ପାଇଁ ଚାହିଁବ ବି ଯାଇପାରିବ କିଛି ଅସୁବିଧା ନାହିଁ।
ଟିଭିରେ ଦେଖିବ ଲଲେନି ନିଜ ଆଖିରେ ଦେଖିବ ଅଲଗା କଥା ନା।
ହଁ ତା ତ ସତ କଥା ନିଜ ଆଖିରେ ଦେଖିଵ ଟା ଆଖିରେ ଦେଖିବ ଠାକୁରଙ୍କୁ ଛୁଇଁବ ସିଏ ହଉଚି ବହୁତ ମାନେ ପୁଣ୍ୟ କାମ।
ହୁଁ ସମୁଦ୍ରରେ ଗାଧେଇଚ?
ସମୁଦ୍ରରେ ଗାଧେଇଚି ମାନେ ମୁଁ ଭରା ଗାଧାଏ ବହୁତ ଗାଧାଏ। ଗାଧୋଇ ଗାଧେଇ କିନା ପୁରା କଳା ପଡିଯାଏ କୁହନ୍ତି ସମୁଦ୍ର ପାଣିରେ ଗାଧେଇଲେ ଦେହ କଳା ପଡିଯାଏ ଆଉ ମୁଁ ଗାଧେଏ ଯେ ଏତେ ଗାଧେ ସେ ଆସିଲା ବେଳକୁ ଆଉ ମୁଁ ହେଇକି ନଥିବି ଏମିତିରେ ତ ମୁଁ ଗୋରା ପିଲାଟା। ଏଥିରେ ହଉଚି ଆହୁରି ଗାଧେଇକି ଆହୁରି କଳା ପଡିଯାଏ। ହଉ ହଉ ଛାଡ ମୋ ବୋଉ ଡାକିଲାଣି ମୁଁ ରଖୁଚି ହେଲା କରିବି ତତେ ପରେ।